ହାଲୋ।
ହାଲୋ।
ହଁ ଆପଣ ମୋ କଥା ଶୁଣି ପାରୁଛନ୍ତି ତ?
ହଁ ମୋ କଥା ଶୁଭୁଛି?
ହଁ- ହଁ- ହଁ ଏବେ ଶୁଭିଲା, ହେତେବେଳେ ଟିକେ କ୍ଲିଅର ହଉନଥିଲା। ମୋ କଥା ଆପଣଙ୍କୁ ଶୁଭୁଛି ତ? ହଁ- ହଁ ସୁ ଶୁଭିଲା ମୋ ହଁ- ହଁ, ଆଉ କଣ କରୁଥିଲେ ଏବେ?
ଏଇ ଲୁଗାଟା କାଲିର ଥେଲା ଟିକେ ଭାଙ୍ଗୁଥିଲି ଆଉ।
ହଁ। ଏଠି ବି ତ ମୁଁ ବି ସେୟା କରୁଛି ବର୍ଷା ହେଲେ, ପୁଣି ଘରେ ଆଣି ଶୁଖଉଛି ପୁଣି ନେଇ ବାହାରେ ଶୁଖଉଛି।
ହଁ।
ଆଉ ଆପଣଙ୍କ ଘର କୋଉଠି?
ଆମର ଏଇ କଟକ ଡିଷ୍ଟ୍ରିକ୍ ଆଉ।
ଓ କଟକରେ।
ହୁଁ।
ଅହୋ।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
ମୁଁ ତ ସେଇ କଟକ ରେ ହିଁ ସେଇଠି ଯାଇ ହଷ୍ଟେଲରେ ରହୁଛି ଆଉ।
କଉ ହଷ୍ଟେଲ କଇଲ?
ମାନେ ଏ କଟକ ଚଣ୍ଡୀ ପାଖରେ ଯୋଉ ଶୈଳବାଳା ମନ୍ଦିର ଅଛି ଏ ସରି ସ କଟକ ଚଣ୍ଡୀ ମନ୍ଦିର ପାଖରେ ଯ ଶୌଳବାଳା କଲେଜ ଅଛି ମୁଁ ମନ୍ଦିର କହି ସାରିଲିଣି ଛାଡ। ହଁ ତ ସେଇଠି ପଢୁଛି ଆଜ୍ଞା। କମ୍ପ୍ୟୁଟର ମୁଁ ଶିଖି ସାରଲିଣି ସେଇଠି ସେଇ ପା
ହୁଁ। ତମର କିଟ କଲେଜ ନା ଏଇ ଯୋଉ ଖା ଇଏ ଶୈଳବାଳା କଲେଜ୍‌।
ଶୌଳବାଳା କଲେଜ୍‌।
ଅହୋ ଆମର ବି ଯାଉଥିବେ ସେପଟୁ ପିଲା ନା।
ହଁ ହଁ।
ଆଉ ଇଆଡେ ପୁରୀ ଯୋଉ ନନ୍ଦନକାନନ ରିକା ଆସିବ ବୁଲିବା ପାଇଁକି।
ସେଇ ଯାହା ଘରେ ଥିଲା ବଳେ ସେମିତି ଆଉ ଏମିତି ହଷ୍ଟେଲ ରୁ ଆଉ ଯାଇନି ସେମିତି ନନ୍ଦନକାନନ କି କୋଉଠିକି?
ହୁଁ।
ହଁ ଆଉ ଆପଣ।
ହଁ କୁଆଡେ ଯାଇନାହିଁ ଅଛି ଆଉ। ଆଉ ବର୍ଷିକା ଯାଇନାହିଁ ତ ସେଥିପାଇଁ କି କୁଆଡେ ଯାଇହଉନି।
ହ ଓ ହୋ ହୋ ହୋ।
ହୁଁ।
ଆଉ ଆପଣଙ୍କୁ ମାନେ ଫ୍ରି ଟାଇମ ପାଇଲେ କଣ କରିବାକୁ ଭଲ ଲାଗେ?
ଫ୍ରି ଟାଇମି ମୋର ମେନ୍ ହେଲା ମୋର ଛାଇସୁତୁରା ଥବ ଘର ସଜଡ଼ା ସଜୁୁରି ମାନେ ବଙ୍କା ଟଙ୍କା ଟିକେ ନଥବ, ଆଉ ଅସନା ଧସନା ଖାଲି ମୋର ଆଖି ସବୁଆଡେ କୋଉଠି ଧୂଳି ପଡିଛି କୋଉଠି ଇଏ ହେଇଛି କୋଉଠି କିଏ କଣ ପଡିଛି ହେଇନ ବାଉ ଫ୍ରି ଟାଇମ୍ ରେ ଏ ଫେସବୁକ୍ ରିକା ଅନଲାଇନ୍ ଏଇଗୁଡ଼ା ଦେ ଖିକି ଟିକେ ଟାଇମ ପାସ୍ କରିଦବା କଥା ଆଉ। ଆଉ ଟିଭି ତ ମୁଁ ଦେଖେନି ଟିଭି ଦେଖିଲା ମାନେ ସେ ହିନ୍ଦୀ ଗୁରାଡ ହିଁ ଦେଖେ ଓଡିଆ ସି ମତେ ଭଲ ଲାଗେ ନାଇଁ।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
ଆଉ ରିଲସ ଫିଲ୍ସ କରିବା । କି ଏଗୁରା ସେଗୁଡା ମୋର ସେ ଇଏ ନାହିଁ।
ଭଲ ଭଲ।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
ହଁ ନାଇଁ ମୁଁ ମୁଁ ବି କିଛି ସେ ଇନଷ୍ଟା କି ଫେସବୁକ୍ ଏଗୁଡା ସବୁ ମୁଁ ଏତେ ୟୁଜ ମାନେ ମୁଁ ତ ସେଗୁଡା ସବ ମୋର ନାହିଁ ମୁଁ ସେଇ ଯାଏ ସେଇ ୟୁଟ୍ୟୁବ ହିଁ ଯାଏ ଟିକେ।
ଆଉ ଖାଲି ଯୋଉ ରୋଷେଇ ଫୋଷେଇ କଣ ନୂଆ ନୂଆ ରିଶିପ ଦେଖିଲେ ୟୁଟ୍ୟୁବରେ ଦେଖେ ଏତିକି ଆଉ ସେମତି ଲଫଡା ଫୋପଡା ମାନେ ଇଏ ନାହିଁ। ଅ ଆଜି ରିଲସ କରିବା କି ଆଜି ଫଟୋ ଛାଡିବା ଆଜି ଏଇ ସେ ସବୁ ବୁ ଟାଇମ୍ କରେ ନାଇଁ ମୋର ମେନ୍ ହେଲା ସ୍ଲିପିଙ୍ଗ ହେଲାନି ମୋର ପାଇଁ ମୁଖ୍ୟ ମୁଁ ଯଦି ଘଣ୍ଟା ଦି ଘଣ୍ଟା ଶୋଇ ପଡିବ ମୁଁ ଜାଣି ମୋର ଦୁନିଆରେ ବହୁତ ବଡ ସୁଖ ମିଳିବ। ତା ଭିତରେ ମୋର ଆଉ କିଛି ଦରକାର ନାହିଁ। ହଲୋ!
ଶୋଇଲେ ହିଁ ଟିକେ ମନ ଟା ଭଲ ରହିବ ଆଜ୍ଞା।
ରୁଟିନ୍ ହିସାବରେ ଆଜି ସକାଳୁ ଉଠିବୁ ଗାଧେଇ ଯିବୁ ନଈକି ଯାଉଛୁ ଗାଧେଇକି ମଁ କହିନା କ ଘରେ ବି ଅଛି ଯେ, ନଈକି ଟିକେ କଣ ଅଛିରିବ ନାଇ ନାଇଁ ଡର ଲାଗେନି ଆମର ଲୋକ ଏଠି ରେଗୁଲାର ଚାଲନ୍ତି। ତ ଚାଲିବାକୁ ମାନେ ମେନ୍ ହେଲା କଣ କ ନହଁ କି ଗଲେ କଣ ଗୋଡ ଟା ଆମର ଫ୍ରି ହଉଛି ଚାଲିବା ପାଇଁ? କି ଘରେ ଏନି ଟାଇ ରହୁଛୁ ନା। ସେଠୁ ଆସିବୁ, ଠାକୁରକୁ ଯିବି ପୁଅ କ ଦାନ୍ତ ଫାନ୍ନ୍ତ କଣ ଘସେଇିବି ଛାତ ଉପରେ ମୋ ଚୁଲି ଘରେ ଆମର ଅଣ୍ଡର ଗ୍ରାଉଣ୍ଡ ହେଇଯାଇଛି ନା ଜାଗା ହିଁ ଟୋଟାଲ ନାଇଁ। ତ ଛାତ ଉପରେ ଚୁଲି ସେଠି ଭାତ ହେଇ ତରକାରୀ ପକକାରୀ ଯାହା ହବ କ୍ଷୀର ସିଝିବ, ସେଇଠୁ ଆସିବୁ ନଅଟା ବେଳେ ବସିକି ଖାଇବେ ଟିଫନ୍ ତାର ପୁରଡେଇବି, ଘର ଯୋଉ ବେଡ ଫେଡ ସବୁ ପଡିଥିବ ବାସି ଖଟ ସେରେ ସବୁ ଝଡାଝଡ କରିବି। କାମ ସଫା ପୁଅ ଆସିବ ଦଶଟାରେ ସ୍କୁଲ ତାକୁ ଗାଧୋଇବାଧି ଦେବି ସେଇଠୁ ଆମର ବାରଟାରେ ଖାଇ ଦେଇ ଶୋଉ ଚାରିଟା ବେଳେ ଉଠିବି ଆଉ। ପୁଣି ଯାଇକି ଇଭିନିଂ ରେ ତାକୁ ଟିକେ ଜଷ୍ଟ ରିଡିଙ୍ଗ କରରେଇକି ରାଇଟିଂ ରିଡିଙ୍ଗ କରେଇ ଦିଏ। ତାପରେ ଆଟା ରୁ ଉଠିଇ ରୁଟି ଯାହା ଭଜା କି ତରକାରୀ କି ଯାହା ହବା କଥା ହବ ତାପରେ ମଜା ଦୁଆ ହବ। ଦଶଟା ବେଳକୁ ଶଇଲା।
ହଁ ମାନେ ଛୁଆ ଥିଲେ ମାନେ ତ ତା କଥା ହିଁ ଆଗେ ଟିକେ ବୁଝା ଯିବା।
କଣ କହିଲେ?
ମୁଁ କହିଲି ଯେହେତୁ ଆପଣଙ୍କର ମାନେ ଗୋଟେ ପିଲା ଅଛି ନା ତ ତା କଥା?
ହଁ ତାହା ମୁଁ ସାଙ୍ଗେ ସାଙ୍ଗେ ସଜାଡି କି ଯାଇଥିବି ସେ ଅଇଲା ବେଳକୁ ଘାଣ୍ଟି ଦେଇଥବ ମୁଁ ସାଙ୍ଗେ ସାଙ୍ଗେ ଯୋଉ କପଡା ଖୋଲିଦେଇଥିବି କାରବାର କରିଦେଇଥିବ ଆଉ ନାଥବ ଏଇ ଯାଏ ମୋ ପୁଅ ବିଛିକ୍ଷଣ ମାନେ ମୁଣ୍ଡ ଖରାପ କରିଦବ ତମ ଗପି ଗପି ତମ ମୁଣ୍ଡ ବୋରୀଙ୍ଗ ହିଁ କରିଦବ।
ଭଲ ନା ଛୋଟ ଛିଆ କଥା।
ଛୋଟ ଛୁଆ ଏତେ ଗପିଲେ କଣ ହେଲା ମାନେ ସ୍ମରଣ ଶକ୍ତି ହିଁ ରହୁନାହିଁ ତାର ଅବଶ୍ୟ ପାଠ ପଢିଇବୁ ଏକ ଦୁଇ ଆସୁନାହିଁ କିନ୍ତୁ ହ ହଜାରେ ପାଞ୍ଚଶହ ଦୁଇଶହ ଏଗୁଡା ସବୁ ଆସୁଛି।
ଯୋଉ ମାନେ ମେନ୍ କଥା କୁହନ୍ତିନି କି? ଛୁଆ ମାନଙ୍କୁ ଭଲ ଲାଗେ ମାନେ ଯୋଉ ମାନେ? କି ଯୋଉଟା ସେ ଦେଖନ୍ତି ସେଇ ଜିନିଷ ବେଶୀ ମନେ ରଖନ୍ତି ମାନେ ଆପଣ ଯଦି ତାଙ୍କୁ ପଢେଇବେ କି? ତାକୁ ଲାଗେ କି ହେ ପାଠ ଗୁଡା କିଏ ପଢିବ ଏମତି?
ହଁ ବସିଛି କହୁଛି ତମେ ମତେ କାହିଁ ପାଠ ପଢୁଛ ମତେ ମୁଁ। ମତେ ବିରକୁତିଆ ଲାଗୁଛି ପାଠ ଦେଖିଲେ ମତେ ଜର ହେଇଯାଉଛି ନିଦ ମାଡୁଛି ମୁଁ। କଣ କରିବି କି ମଣିଷ? ତମେ ଏମିତିଆ ଝିଅ ଆମ ଘରକୁ ଆସିବାର ନଥିଲା ତମେ ଭଲ ମା ମା ନୁହେଁ। ତମେ ଭଲ ମାମା ନୁହଁ ଆଉ ତମେ ଯଦି ଭଲ ମାମା ହଅ ତ ତାହେଲେ ମତେ। ଏତେ ପାଠ ପଢ଼ାନ୍ତ ନାହିଁ। ଏମେତି ପା ମୋତେ ହଅ।
କଥା ଶୁଣିକି ମାନେ ହସ ଲାଗୁଛି ପୁରା ମାନେ ବଢିଆ।
ହ ପା ମାନେ ତା ସାଙ୍ଗରେ ଯଦି କଥା ବି ହବ ତମେ ତମେ ଭାବି ମାନେ ମୋର ମାନେ ଦିନ ଯାକ ମାନେ ଯାହା ଥବ ସାଡ ମୁଡ୍ ତମର ହାପି ମୁଡ୍ ହେଇଯିବ ତା ସାଙ୍ଗରେ କଥା ହେଲେ ସିଏ ତ ଗପିବ ଅନଳ ଆମର ଗାଈ ଥିଲା ବାଛୁରୀ ଦିଟା ଗାଈ ଏଟା ଆମର ଏତିକି ଭଳିଆ ଧୂଆଁ ହଉଛି ଆମେ ଏମିତି ଖାଉଛୁ ଏମିତି ବୁଲୁଛୁ ତମେ କଣ କରୁଛ? ଆଉ ତମେ ଆସୁନା ଆମ ଘରୁ ଏମିତି ଗପି ବତ ଗପିବ ପୁରା ଆଉଟ୍ କରିଦବ ପୁରା ଆଉ
ଏଁ ହେଁ ହେଁ ହଁ ମାନେ ଛୋଟ ଛୁଆ ମାନେ ତ
ହଁ ଛୋଟ ଛୁଆ ତ ଛୁଆବେଳୁ ଭି ଇଏ ଛୁଆ ବେଳୁ ପା ଖାଏ ଇଏ ଛୁଆ ବେଳୁ ପ୍ରାୟେ ବୁଲିଲା ନା ବାହାରେ ତ ଗଣରେ ବି ପୁରେଇବାଟା କଣ କହିଲ ଏବେ ଛୁଆ କାବେଡା ହେଇଯାଉଛନ୍ତି ନା
ହଁ ତାପରେ ବି କଣରେ ପୁରେଇଲେ କଣ ମାନେ ଫୋନ ଫୋନ ଦେଖିକି ସେମାନେ ଆହୁରି ମାନେ ଇଏ ହ ମାନେ ଅସୁବିଧା ହବ ତ ତା ଅପେକ୍ଷା ପିଲାଙ୍କ ସହିତ ମିଶିଲେ ଖେଳା ଖେଳି କଲେ ଭଲ।
ହଁ ଫୋନ ତ ୟୁଜ ଆସୁନାହିଁ ସବୁ ୟୁଟ୍ୟୁବରେ ସୋ ମାରେ ରେକଡିଂ ମାରିଦଉଛି ଗାଈ ଆଛିବ ବଉଳା ଗାଈ ଆସ ସବୁ ମାରି ପକୋଉଛି ପଚାର ପଚରୁନି ଡାଟା ଅନ୍ କରିଦେଇକି ସବୁ କରିଦେଇକି କାରବାର ତାର କରିକି ଥୋଇ ଦଉଛି।
ସେଇଆ ପା ଆଜି କାଲିକା ଛୁଆ ପୁରା ମାନେ ବହୁତ୍ ଚାଲାଖ ମାନେ ସେମାନେ ଦେଖି ଦଉଥିବେ, କି ମା ବାପା କଣ କରୁଛନ୍ତି। ହଁ।
ଆରେ ସେଇ ନଟିଆ ଶୁଣୁନାହାନ୍ତି ସେଇ ନଟିଆ ସେ ନଟିଆ ହଉ କି ଟମ ଆଣ୍ଡ ଜେରୀ ହଉ ସେ ଟି ଭି ରେ ଆମର ଅଛି। ସେ ଟି ରେ ଭଲ ଲାଗୁନାହିଁ ଫୋନରେ ଭଲ ଲାଗୁଛି ଟିଭିରେ କଣ ବସିକି ଦେଖ ପଡୁଚି ଆ ଏମିତି ତ ଫୋନ ଧରିଦେଲେ ଗଡିକି, ସୋଇକି ଉଁ ଆଣ୍ଠେଇକି ପେଟ ପେଟେଇକି ସବୁ ଦେଖିବ ଆଉ ବାବା ତ ବାବା ଫୋନ ନେଇ ଗଲେ ସେଠୁ ମାମା ଫୋନ ମାମା ଫୋନ ଧରି ପକେଇଲେ ସେଠୁ ବାବା ଫୋନ୍ ଏନ୍ତି ଚଲେଇବ। ଫୋନ ଧଇଲା ବେଳକୁ ଦେହ ଖରାପ କିଛି ହଉନାହିଁ ତା ବାବା ଡ୍ୟୁଟିରେ ଆସିଲା ବେଳକୁ ଆଗ ପକେଟରେ ହାତ ମାରି ଦେଇ ଥିବେ ଫୋନ ଅଛି କି ନଅଛି।
ଇରେ ବାପରେ ହିଁ ହିଁ ମାନେ ଏବେଠୁ ସେ ଫୋନ ପାଇଁ ପୁରା ବାଇ ହେଇଗଲାଣି। ତାକୁ ଟିକେ ଦୂରେଇ ରଖନ୍ତୁ ଫୋନ ଟୁ ମାନେ କି
ମାନେ ନାଇଁ ସେ ପୁରା ଆଚିିବି ହେଇଗଲା ନା ଫୋନ ଟା ଦେଖିକି। ଆଉ ଏବେ ବି ଛୁ ଛାଡି ଦଉଛି ଫୋନ, କାହିଁକିନା ସେ କହୁଛି ସକାଳେ ସାଢ଼େ ଛଟାରେ ଯିବ, ଦଶଟାରେ ସ୍କୁଲ ଆସିବ ସେଠୁ ମୁଁ ମୁଁ ତାକୁ ଢିଲା ଛାଡେଇ ନାହିଁ ତ ଆସିବ ତ ଗାଧୋଇ ପାଧେଇ ଦେବି ଖୁଆଇବି ଟିକେ ଖେଳିଥିବ ନା ନାଇଁ ବାରଟା ବାଜିଲା ମୋର ଟାଇମ ବାରଟା ବାଜିଲା ମାନେ ମୁଁ ଶୁଆଇ ଦେବି। ସେଇଠୁ ଏସି ଅନ୍ କରିକି ମୁ ତାକୁ ଶୁଆଇ ଦିଏ ତାକୁ ଶୁଆଇ ସାରିଲା ପରେ ଆମେ ଆମର ଖାଇକି ଶୋଉ ସିଏ ଶୋଇକି ଚାରିଟା ବେଳେ ଉଠିବ ମୁଁ ଶୋଇକି ଚାରିଟା ବେଳେ ଉଠିବି। ସେଠୁ ପାଞ୍ଚଟା ବେଳକୁ ଟୁସନ ନେଇକି ଟିୟୁସନ ନେଇକି ଯାଉଛି ସେଥିରେ ବି କହୁଛି ତମେ ଆସ ବସିବ। ମୁଁ ଲେଖିବି ତମେ ମୋ ହାତକୁ ଧରିବ ତା ମାଇଣ୍ଡ କଣ କଲ କହୁଛି ମୋ ହାତକୁ ତମେ ଛୁଅଁ ମୁଁ ତାହେଲେ ଲେଖିବି ଆରେ ହାତ ଧରିଥୁବ ଫୁଣି ଲାସୀ ସାଢେ ଚାରି ବର୍ଷ ପାଞ୍ଚ ବର୍ଷ ହେଲାଣି। ଆରା ମାନେ ସ୍କୁଲରେ ପେନସିଲ ଉଁ ଆଉ ରବରରେ ରାଇଟିଙ୍ଗ ହଉଛି ନା ଆଉ ଇଏ କହିବ ଆକୁ ସୁବିଧା ଶିଲଟ ଖଡ଼ି ସେଥିରେ ନଇଁବାକୁ ଟିକେ କଷ୍ଟ ହଉଛି। ଖାତା ପେନ ଲେଖିବା ପାଇଁ ଏ ପେନସିଲ ରେ ସେଠୁ ଯିବ ସେଠି ଯୋଉ ଆ ପି ରୋଲ କୁନ୍ଥେଇ କୁନ୍ଥେଇ କାସିକି ବାନ୍ତି କରିବ ସେ ଟ୍ୟୁସନ ଦିଦି ମତେ ଡାକିବ ମୁଁ ସେଠୁ ଦୌଡିକି ଯିବି। ହେଲା ମାନେ ମୁଁ ବସିବି ଯେତିକ ଟାଇମ ଭଲ ମୁଁ ଆ ଅଇଲାଭାରି ପରେ ରୋଗ ବାହାରିବ ତାର ସବୁ ପ୍ଲାନ। ମାନେ ବାନ୍ତି କରିଦେଲେ କି ଛାଡ଼ି ଦେବେ ଆଉ।
ହଁ ଆପଣ ଟିକେ ଧ୍ୟାନ ଦେବେ ଏବେ ତ ଛୋଟ ଅଛି। ଯେ ଆପଣ ତାକୁ ଟିକେ ଘରେ ବି ପଢେଇଲେ ବି ଚଳିବ ମାନେ ଏମତି ଟ୍ୟୁସନ ନଗଲେ ବି
ଶୁଣନା ପାଠ ଭଲ ମନେ ରହୁଛି ମନେକର ଏ ବି ଡ଼ି ଏ ବି ସି ଡି ହେଲା। କି ଏ ଫର ପ୍ରନାଉନ୍ସ ଏଗୁରା ସବୁ ହେଲା ରାଇମ୍ସ ହେଲା ଏଗୁରା ସବୁ କହୁଛି। କିନ୍ତୁ ଓଡିଆ ଅ ହରିକା ଲେଖିବା ପାଇଁ କି ତାଙ୍କୁ ମାନେ ଛୋଟ ଛୁଆ ଅ ଆ କେତେ ବୁ ଲେଇ ବଙ୍କେଇ ବୁଡ଼ିଆ ଦେଇକି ଲେଖିଲା ଏଳକୁ ଟ୍ରାଜାସନ କରିକି ମାନେ ଟାଇମ ଲାଗୁଚି ଆଉ।
ହଉ ହଉ ତାହେଲେ ଆମେ ପରେ କଥା ହେବା ଆପଣଙ୍କ ସହିତ କଥା ହେଇି ଭଲ ଲାଗିଲା ଆଜ୍ଞା ହଉ ଠିକ ଅଛି ହଉ।